ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ନୟନ ପଥଗାମୀ।
ରାମ ଏଇ କଣ କରୁଛ?
ଆ ଏ ବସିଛି ଆଉ ବାହାରୁଛି ଡୁଟି ଯିବି ବୋଲି ଆଉ। ଆଉ ଏଥିର କୁଆଡ଼େ ବୁଲାବୁଲି କରି ଯାଇଥିଲ ଆଉ ପୁରୀ ଫୁଡ଼ି ଯାଇଥିଲେ କି ନାାଇଁ?
ନାଇଁ ବା ପୁରୀ ଫୁରୀ ଯାଇନୁ ଏବେ ପ୍ଲାନ୍ ଥିଲା ଯିବାର ଯେ କାହିଁକି ଜଗନ୍ନାଥ ଡକିଲେନି ଆଉ।
ହଁ ହଉ ହଉ।
ଆଉ କଣ ଖାଇଛ କଣ?
ହଁ।
ଆଉ କଣ ଖାଇଛ?
ହଁ ଖାଇଥିଲି ଭାତ ଆଉ। ଆଉ ତମେ ସବୁ କିମିତି କଣ ପୁରୀ ବୁଲିଲ ତା ଷ୍ଟୋରୀ ଟା ଟିକେ କୁହ କେମତି କଣ ଟ୍ରେନରେ ଗଲ? ସ୍କୁଲ୍ ଟା କଣ କଂପ୍ଲିଟ୍ ହେବ ଆମେ ଟିକେ ପୁରୀ ଯିବାର ପ୍ଲାନିଂ ଅଛି ମୋର।
ହଉ କହୁଛି ଶୁଣ ଆଉ। ଆ ଯାଇଥିଲୁ। ଉଁ ପୁରୀ ବାହାରିଥିଲୁ ଆମେ ବାଇଶ ତାରିଖ ଦିନ ଯିବା ପାଇଁ। ବାଇଶ ତାରିଖ ଦିନ ରାତିରେ ଯାଇଥିଲୁ। ରାତିରେ ଫାଷ୍ଟ ଗଲୁ ଫାଷ୍ଟ ଆମେ ଭାବୁଥିଲୁ କି ଜଗାଦର୍ଶ କରିବୁ ବୋଲି। ତାପରେ ଜଗା ଦର୍ଶନ କରିପାରିଲୁନି ଗଲୁ ସମୁଦ୍ର କୂଳ ପାଖପାଖି ମୁହାଣ ରେ ଗୋଟେ କକ୍ଷ ନିଆଗଲା ଏ କକ୍ଷରେ ଆମେ ରହିଲୁ।
ହଁ ହଁ।
କକ୍ଷରେ ରହିଲୁ କକ୍ଷରେ ରହିକି ତା ପରଦିନ ସ ସକାଳୁ ଉଠି ପରଦିନ ସକାଳୁ ଉଠି ଆମେ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲୁ। ମନ୍ଦିରରେ ଏତେ ଭିଡ ଥିଲା ଯେ ମନ୍ଦିର ଭିତରକୁ ପ୍ରବେଶ କରିବାଟା ଆମକୁ ବହୁତ କଠିନ ହେଇଗଲା। କଣ କରିବୁ ଯାହାହେଲେ ଆସିଲୁ ମାନେ ଜଗା ତ ନିହାତି ଦର୍ଶନ କରିବୁ। ତାପରେ ଜଗାଙ୍କୁ ଦର୍ଶନ କରି ଜଗାଙ୍କୁ ଦର୍ଶନ କରି ଗଲୁ। ବେଢାରେ ଅବଢ଼ା ଖାଇ ଅବଢ଼ା ଖାଇ ଫେରିଲି। ଆଉ ତମର କେବେ ପୁରୀ ଯିବାର ପ୍ଲାନ୍ ଅଛି ନା ନାଇଁ?
ହଁ ପ୍ଲାନିଂ ଅଛି ଜୁଲାଇରେ ଯିବା ପାଇଁ ଆଉ କେମିତି କଣ ସିଷ୍ଟମଟା କଲ କେମତି କଣ କୋଉଠି କଣ ରହିଲ? ତୁମେ କଣ ଖାଇଲ କୋଉ ହୋଟେଲ ରହିଲ ଟିକେ କୁହ ସେ ଅନୁସାରେ ପ୍ଲାନ୍ ଜୁଲାଇ ରେ ଅଛି।
ଆମେ ପ୍ରଥମେ ଯୋଉ ଗଲୁ ପ୍ରଥମେ ଢେଙ୍କାନାଳରୁ ଟ୍ରେନ ରେ ବାହାରିଲୁ। ଟ୍ରେନରେ ବାହାରିକି ରାତି ଏଗାରଟାରେ ଢେଙ୍କାନାଳୁ ଟ୍ରେନରେ ବାହାରିକି ରାତି ସକାଳ ଚାରିଟାରେ ପହଞ୍ଚି ଗଲୁ ପୁରୀରେ। ସେଠି ଗୋଟେ ସମୁଦ୍ର କୂଳରେ ଗୋଟେ ରୁମ୍ ପ୍ରଥମେ ରୁମ ଟା ନେଲୁ ନେଲା ପରେ ସେଠି ଅଛି ହୋଟେଲ ନୀଳ ଚକ୍ର। ନୀଳ ଚକ୍ରରେ ଗୋଟେ ରୁମ ନବ ସେ ଭଲ ଖାଇବାଠୁ ଆରମ୍ କରିକି ଭଲ ଆସବା ପତ୍ର ସବୁ ଯୋଗାଣ ଯତ୍ରକ ସବୁ କରିଦଉଛି। ଆଉ ଆପଣ ହେଠି କିଛି ଟେନସନ୍ ବି ନେବେନି। ଆପଣ ଆରାମସେ ରୁମରେ ଯିବେ ରହିବେ ସେ ସବୁ ଆପଣଙ୍କର ସବୁ କଥା ବୁଝିବେ। ଆଉ ଖାଇବେ, ଗାଧେଇବେ। ତାପରେ ସମୁଦ୍ର ଯିବେ ଯଗା ଦର୍ଶନ କରିବେ ଆସିବେ ସମୁଦ୍ର କୂଳରେ ଟିକେ ଗାଧେଇବେ, ଲହଡ଼ି ଭାଙ୍ଗିବେ। ତାପରେ ଆସିବେ। ଆଉ କଣ କୁହନ୍ତୁ ଆଉ କଣ ଷ୍ଟୋରି ଜାଣିବାର ଅଛି? ଆଉ ଜଗନ୍ନାଥଙ୍କର ଯୋଉ ସୁନାବେଶ ଟା ଏବେ ଅଛି ତା ବିଷୟରେ କିଛି ଜାଣିଛନ୍ତି ନା ଜାଣିନାହାନ୍ତି?
ନାଁ ମ ସୁନାବେଶ ଜାଣି ଟେ ସୁନାବେଶ କୁହ କେମିତି କଣ ଗାଧେଇଲ? କୋଉ ହୋଟେଲ୍ ନେଲ କଣ ଖାଇଲ ଟିକେ ତାର ସବୁ କୁହ ଗୋଟେ ଗୋଟେ କରିକି।
ଜଗନ୍ନାଥଙ୍କ ଯୋଉ ସୁନାବେଶ ଆମର ଆସୁଛି ଏଥର ସାର୍ ମୋର ବି ଠିକ ରେ ମନେ ପାରୁୁନି କିନ୍ତୁ କେତେ ବର୍ଷରେ ଥରେ ଗୋଟେ ଆସୁଛି ଜଗନ୍ନାଥ ଏଥର। ଚାରିଟା ବେେଶ ନେବେ ଟାହିଆ ବେଶ ଗୋଟେ ଆଉ ଗୋଟେ କଣ ଏମିତି ବେଶ ଅଛି ଆଉ ତାଙ୍କୁ ପୁରା ଜଗନ୍ନାଥେ ଥର ପୁରା ପବିତ୍ରରେ ଗାଧୋଇବେ। ଗୋବର ଜଳରେ ଗାଧୋଇବେ ମୋହୁ ଜଳରେ ଗାଧେଇୋଇବେ ଗୋଲାପ ଜଳରେ ଗାଧେଇବେ। ଛେନରେ ଗାଧେଇବେ କ୍ଷୀରରେ ଗାଧୋଇବେ ଦହି ରେ ଗାଧୋଇବେ। ସବୁଥିରେ ଗାଧେଇବେ ତାପରେ ତାଙ୍କୁ ଜର ହବ ଆଉ ଯେ ବେ ଜର ହବ ସେବେ ଜାଣିବ ଯେ ବୋହୁତ୍ ଗୁଳି ଗୁଳି ହବ। ଆଉ ଏତେ ମାତ୍ରାରେ ଗୁଳି ଗୁଳି ହବ ଯେ ତମେ ସେନ ସମ୍ଭାଳି ପାରିବନି ସେଇ ସୁନାବେଶ ଦିନ। ତାପରେ ଜଗନ୍ନାଥ ତାଙ୍କ ରଥରେ ଜଗନ୍ନାଥ ଗୁଣ୍ଡିଚା ଦିନ ତାଙ୍କ ରଥରେ ଯିବେଶ ମାଉସୀ ମା ମନ୍ଦିର। ମାଉସୀ ମା ମନ୍ଦିରରେ ଓହ୍ଲେଇବେ ମାଉସୀ ମା ମନ୍ଦିରରୁ ଓଲ୍ହେଇକି ମାଉସୀ ମା ତାଙ୍କ ପାଇଁ ନେଇକି ଆସିବେ। ଛେନାପୋଡ଼ ରାବିଡ଼ି ସବୁ ନେଇକି ଆସିବେ ଓ ସେ ଖାଇବେ। ଖାଇ ସାରିଲା ପରେ ସେ ଫୁଣି ତାଙ୍କ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲା ବାଟରେ ମା ଲକ୍ଷ୍ମୀ ବାଟରେ ଠିଆ ହେଇଥିବେ ମା ଲକ୍ଷ୍ମୀ ପୁଚାରବେ ମତେ ନ ନେଇକି ତମେ କେମତି ଯାଉଚ ଭାରି? ଆଉ ଜଗନ୍ନାଥ ତାଙ୍କୁ ବୁଝେଇବେ ଜଗନ୍ନାଥ ବୁ ସିଲା ପରେ ତାଙ୍କ ତାଙ୍କ ଭିତରେ ସବୁ ଠିକ ହେଇଯିବ। ଆଉ ଆମେ ଯୋଉ ପୁରୀ ଯାଇଥିଲୁ ପୁରୀରେ ଆମ ସମୟ ତ ବୋହୁତ୍ ଭଲରେ କଟିଲା। କିଛି ଜଣା ପଡ଼ିଲନି ସାଙ୍ଗସାଥିଙ୍କ ସହିତ ଯାଇଥିଲୁ। ଆଉ ଆପଣ ପରିବାର ନେଇକି ଯିବେ ଆପଣଙ୍କୁ କେତେ କିଛି ଲାଗିବନି। ଆଉ ଧୀରେ ଧୀରେ ଜଗନ୍ନାଥ ବେଳାଭୂମି ଟା ହୋଉଛି ସବୁଠୁ ଆମର ଭଲ ବେଳାଭୂମି ସେଠି ରହିଲେ ମନର ପବି ଅଚଳତା ବଢ଼ିବ।
ଆଉ କୋଉ ହୋଟେଲ କୋଉ ହୋ ହୋଟେଲରେ ରହିଲ କେତେ କଣ ଫିସ୍ ଫିସ୍ ଫାଇଲ ତା ଡିଟେଲ୍ କୁହ ଖାଇବା କଣ ସବୁ କଲ
ଆମେ ଯୋଉ ହୋଟେଲ୍ ନେଇଥିଲୁ ସେ ହୋଟେଲ୍ ର ଦିନକୁ ତା ରହିବା ଖର୍ଚ୍ଚ ହୋଉଚି ତିନି ହଜାର୍ ତିନି ହଜାର୍ ତାପରେ ସେଥିରେ ଖାଇବା ତମେ ଯାହା ଖାଇବ ତମେ ଯାହା ଅର୍ଡର କରିବ ସେ ଅନୁସାରେ ତମେ ପଇସା ଦବ। ତାପରେ ତା ହୋଟେଲ୍ ରେ ଆଠଟାରେ ରହିଲେ ଫୁଣି କାଲି ସକାଳ ଆଠଟାରେ ବାହାରିବ। ଆଉ ପୁରୀ ସମୁଦ୍ର କୂଳଠୁ ହୋଟେଲ୍ ଟା ମାତ୍ର ପାଂଶ ମିଟର୍। ଚାଲି ଚାଲି ବି ଆପଣ ପଳେଇ ପାରିବେ ହୋଟେଲ୍ ନେ ଜଗନ୍ନାଥ ଦର୍ଶନ କରିବା ପାଇଁ। ଜଗନ୍ନାଥ ଦର୍ଶନ କରିକି ଫୁଣି ରୁମ୍ କୁୁ ବି ଆସିବାର ବି ସୁବିଧା ଅଛି ଟେମ୍ପୁ ରେ ଆସିପାରିବେ। ଟେମ୍ପୁ ରେ ଆସିକି ଆରାମ୍ ଆରାମ୍ ସେ ଆପଣ ଗାଧେଇ ସବୁ କଥା ହେଇ ସବୁ କରିପାରିବେ। କିଛି ଅସୁବିଧା ହବନି ଆପଣ ପୁରୀ ବେଳଭୂମି ଆସି ମାନେ ଜଗନ୍ନାଥ ଆପଣଙ୍କର ଭଲ କରିବେ। ଆଉ ଆପଣ କିଛି ଅସୁବିଧାର ସମ୍ମୁଖୀନ ବି ହେବେନି। ଆସିକି ଆପଣ ଆରାମ୍ ସେ ଜଗନ୍ନାଥଙ୍କ ସହିତ ଦେଖା ଦର୍ଶନ କରି ଜଗନ୍ନାଥଙ୍କ ପାଖରୁ ଯାଇପାରିବେ। ଆଉ ଏବେ ଡିଉଟି କେତେବେଳେ ଯିବେ ଆପଣ? ହେଲେ ଆପଣ ଡ୍ୟୁଟି କେତେ ଆପଣ କୋଉଠି କଣ ଡ୍ୟୁଟି କରୁଚନ୍ତି, କେତେବେଳେ କଣ ଯିବେ?
ଆଉ ମୋର ଭାରି ଇଚ୍ଛା ଅଛି ପୁରୀ ଯିବା ପାଇଁ ମୋର୍ ଟିକେ ତା ଟ୍ରେନ୍ ଟିକେଟ୍ କେମିତି କଣ ହୋଉଚି, ତାର କୋଉଠି କଣ ଚଢିକି ପହଞ୍ଚ୍ ଚିବୁ, ଆଉ କୋଉଠି ଓହ୍ଲେଇ କି ଜଗା ଦର୍ଶନ କରିବୁ, ଗାଧେଇବୁ ଆଉ ସେ ପ୍ଲାନିଂ ଯଦି ମତେ କହିପାରିବେ?
ହଁ କହୁଚି। ହଁ ଆପଣ ଧର ଢେଙ୍କାନାଳରୁ ଟ୍ରେନ୍ ରେ ଗଲେ ଢେଙ୍କାନାଳ ରୁ ଟ୍ରେନ୍ ରେ ଯାଇକି ପୁରୀ ଷ୍ଟେସନ୍ ରେ ଆପଣ ଓହ୍ଲେଇବେ। ପୁରୀ ଷ୍ଟେସନ୍ ରୁ ଓହ୍ଲେଇକି, ଆପଣ ସେଠୁ ଗୋଟେ ଆରାମ୍ ସେ ଗୋଟେ ଛୋଟ ଟେମ୍ପୁ କରିବେ, ସେ ବେଶୀ ପଇସା ବି ନବନି। ଶହେ ଦୁଇଶ ଟଙ୍କା ପାଖାପାଖି ନବ। ଶହେ ଦୁଇଶ ଟଙ୍କା ପାଖାପାଖି ନେଲେ ଆପଣଙ୍କୁ ନେଇକି, ଆପଣ ଯୋଉଠି ବି ରୁମ୍ ନେବେ ଧର ପୁରୀ ସମୁଦ୍ର କୂଳ ପାଖରେ ନେଲେ ଆପଣ ରୁମ୍ ସେଇଠି ରୁମ୍ ନେଲେ, ଆପଣଙ୍କୁ ସେଇଠି ତାକୁ ଜାଗା ନାଁଟା କହିଦେବେ, ସେ ନେଇକି ଆପଣଙ୍କୁ ଛାଡିଦବ। ଆପଣଙ୍କୁ ଛାଡିଦେଲେ ଆପଣ ଆରାମ୍ ସେ ଓହ୍ଲେଇ ପଡିବେ ସେଠି। ଓହ୍ଲେଇକି ଆପଣ ଛୁଆ ପିଲାର ପରିବାର, ଫ୍ୟାମିଲି ନେଇ ଯାଇଥିବେ ଆପଣ ସେଠି ଓହ୍ଲେଇକି ଆରାମ୍ ସେ ଆପଣ କରିପାରିବେ କିଛି ଅସୁବିଧା ହବନି। ଆଉ ସେ, ଆଉ ଗୋଟେ କଥା ମନେ ରଖିଥିବେ ପୁରୀ ବେଳାଭୂମିରେ, ବହୁତ୍ ପ୍ରକାର ମଦୁଆ ଫଦୁଆ ବୁଲୁଚନ୍ତି। ତାଙ୍କଠୁ ଟିକେ ଦୂରେଇକି ରହିବେ, ତାଙ୍କ ସହିତ ମିଶିବେନି। ଟ୍ରେନ୍ ରେ ଗଲାବେଳେ ବି ବହୁତ୍ ମଦୁଆ, ଚୋର, ତସ୍କର ବୁଲୁଥିବେ। ଟ୍ରେନ୍ ଆଗକୁ ଆସିବେନି, ଟ୍ରେନ୍ ରେ ହାତ ମୁଣ୍ଡ ଗଳେଇକି ଦେଖିବେନି କିଛି କରିବେନି, ଆରାମ୍ ସେ ଆପଣଙ୍କର ପୁରୀ ଟୁର୍ ଟା ବଢିଆରେ, ବଢିଆ ଭାବରେ କଟିବ ଆପଣଙ୍କର। ଆଉ ଆପଣ ପୁରୀ ଯିବା ପାଇଁ ଯଦି ପ୍ଲାନ୍ କରୁଚନ୍ତି ଆପଣଙ୍କ ପାଖରେ ନିହାତି ମିନିମମ୍ ଦଶ ହଜାର ରୁ ପାଖାପାଖି ଥିବା ଦରକାର୍। ପରିବାର ନେଇକି ଯିବେ ମାନେ ତ ଦଶ୍ ପନ୍ଦର ହଜାରେ ନିହାତି ଆପଣଙ୍କ ପାଖରେ ଥିବା ଦରକାରେ। ନହେଲେ ଏବେ ତ ସବୁ ଜାଣିଚନ୍ତି ଗ୍ୟାସ୍ ରେଟ୍ ସବୁ ବଢି ଯାଇଚି। ମାନେ ରେଟ୍ ବି ବଢି ଯାଇଥିବ। ଆପଣଙ୍କ ପାଖରେ ନିହାତି ଦଶ୍ ପନ୍ଦର ହଜାର୍ ଟଙ୍କା ଥିବ। ଆପଣ ଯିବେ ପୁରୀ। ପୁରା ଭଲରେ ମଉଜ୍ ମସ୍ତି କରିବେ, ଏଞ୍ଜୟ୍ କରିବେ। ଆରାମ୍ ସେ ଆସିବେ। ଆଉ କିଛି ଆପଣଙ୍କର ଅସୁବିଧା ହବନି।
ହଁ ହଁ। ପୁରୀ ଗୋଟେ ଆମର ଚାରି ଧାମରୁ ଗୋଟେ ଧାମ। ସେଟା ତମେ ଯଦି ବୁଲିବ ତମକୁ ବହୁତ୍ ଶାନ୍ତି ଫିଲ୍ ହବ।
ଆଉ।
ଆଉ ପୁରୀ ର ଅଭଡା ଯୋଉ ଟାଇମ୍ ଟା, ପରଫେକ୍ଟ ଅଭଡା ଟାଇମ୍ ଟା କୋଉଟା କହିଲ? ଗଲେ ତମ ଅଭଡାଟା ଭଲ ଠାକୁରଙ୍କ ପ୍ରୋସାଦଟା ପାଇବ, ତା ବିଷୟ ଟିକେ କୁହ?
ଅଭଢା ଅଭଢା ଟାଇମ୍ ଟା ହୋଉଛି ଆପଣ ଙ୍କର ସକାଳୁ ଗଲେ ଉଁ- ଧର ରୁମ୍ ରେ ଗାଧେଇକି ଗଲେ ରୁମ୍ ରେ ଗାଧେଇକି ଯାଇଁକି ଆପଣ ଜଗା ଦର୍ଶନ କଲେ ଜଗା ଦର୍ଶନ କରିକି ଆସିଲେ ଆପଣ ସମୁଦ୍ର କୂଳରେ ଗାଧେଇଲେ ସମୁଦ୍ର ମୁହାଣ ରେ ଗାଧ୍ ଦେଇ ସାଇଲା ପରେ ଯଉ ବାରଟା ଗୋଟେ ବେଳକୁ ଆପଣ ଖାଇବା ପାଇଁ ଯିବେ ସେ ବାରଟା ଗୋଟେ ବେଳକୁ ଆପଣ ସିଧା ମନ୍ଦିର ଭିତରକୁ ପ୍ରବେଶ୍ କରିବେ ସେଇଠି ଅବଢା ପୁରା ବଢିଆ ଭାଗ ବଢିଆ ଭଲ- ଭଲରେ ମିଳୁଚି। ଆପଣ ସେଠି ଯାଇଁକି ଅବଢା ଆରାମ୍ ସେ ସେବନ କରିବେ ପ୍ରସାଦ ସେବନ କରିକି ଆପଣ ଆସିବେ ଆପଣ ଆସିକି ଆରାମ୍ ସେ ରୁମ୍ ରେ ରହିକି ମଉଜ ମସ୍ତି କରିକି ଶୋଇବେ ପୁଣି ସନ୍ଧ୍ୟା ହବ ମାନେ ସନ୍ଧ୍ୟା ହେଲେ ଉଠିକି ଆପଣ ଯାଇଁକି ଆରାମ୍ ସେ ଦର୍ଶ ଦର୍ଶନ କରିକି ଆଉଥରେ ଜଗା ଦର୍ଶନ କରିକି ମନ ପବିତ୍ର କରିକି ଆପଣ ଯଦି ରହିବେ- ରହିବେ ନହେଲେ ତା ପରଦିନ ଚନ୍ଦ୍ରଭାଗା କୋଣାର୍କ ଆପଣ ଯାହା ବୁଲିବା କଥା ସେଇଭଳିଆ ଆପଣଙ୍କ ଉପରେ ନିର୍ଭର କରେ ଆପଣ ଯେତେ ବୁଲିବେ କେତେ ଭଳିଆ ଖର୍ଚ୍ଚ ହବ? ବୁଲିକି ଜଗା ଦର୍ଶନ କରିକି କୋଣାର୍କ ଦର୍ଶନ କରିକି ଆପଣ ଆରାମ୍ ସେ ଆସିପାରିବେ। ଆଉ ଆପଣଙ୍କ ଡଉଟି ଟାଇମ୍ କେତେବଳେ?
ହୁଁ ସେଇ ଅବଢା ଟିକେ ମୋ ସେଇଟା ହେଲା ମୋର ସବଠୁ ଫେବରାଇଟ୍। ମୁଁ ଯେତେବେଳେ ଯିବି ସେ ଅଭଡା ଟିକେ ଖାଇକି ତିନିଟା ସାଢେ ତିନ୍ ଟା ଚାରିଟାକୁ ମିଳିବ ଆଉ ଠାକୁର ଆଉ ସାର୍ ଆଉ ଜୁଲାଇ ମାସରେ ମୁଁ ଯିବି।
ଆଜ୍ଞା।
ଆଉ ଦର୍ଶନ ପାଇ ଠାକୁରଙ୍କୁ ଆସିବି ଯାହା ବିି ହେଇଯାଉ। ମୋର ଜଗାଙ୍କର ଡୋରି ଲାଗିଲା- ଲାଗିଥିଲା ହେଲେ ଯାଇପାଇଲିନି। ଆଉ ଏଇଖିଣା ବାହାରିବି ଆଉ ଡିଉଟି ଟାଇମ୍ ହେଲାଣି ଆଉ ବାହାରିବି ଯିବା ଆଉ।
ଆଉ ମୋର ବି ଡ୍ୟୁଟି ଟାଇମି ହେଲାଣି ହଉ -ହଉ ମୋର ବି ଡିଉଟି ଟାଇମ୍ ହେଲାଣି ମୁଁ ବି ଯାଉଚି ରଖୁଚି ଫୋନ ଆଉ।
ହଉ -ହଉ।